ନମସ୍କାର ମ୍ୟାଡ଼ାମ। ଆଉ ଭଲ ଅଛନ୍ତି।
ଆଉ।
ହଁ ବହୁତ ଗରମ
ଆପଣଙ୍କ ଆଡେ କେମିତି ଗରମ ଚାଲିଛି?
ବହୁତ ବହୁତ। ଏତେ ଖରା ଅସହ୍ୟ ଖରାପ ଅସକ୍ଷତା ତାତିରୁ ରକ୍ଷା ଟିକେ ବର୍ଷା ସା ହୁଅନ୍ତା ଯଦି ଭଲ ଲାଗନ୍ତା।
ବର୍ଷା କଣ ଦେଖଉଥିଲା ବର୍ଷା ହବ ବୋଲି।
ହଁ ସାଇକ୍ଲୋନ ହେବା କହୁଛି ତ।
ହଁ ସେ ଦେଖଉଥିଲ ସିଏ ନ୍ୟୁଜ ଗୋଟେ ସେଇଟା ଦେଖଉଛି ପୁଣି ତାପରେ ଆଉ ଗୋଟେ ନ୍ୟୁଜ ଦେଖଉଛି ପ ଚିଶରୁ
ହୁଁ ହଁ କାହାକୁ ବିଶ୍ଵାସ କରିବ ହଁ ସତକଥା ଫେକ୍। କହୁଛି।
ହଁ। ଆମେ କଣ କରିବା ନା ଆମେ ସେ ଖରା ହଉ ଯାହା ବଲେ ହେଲେ ତ
ହଁ ବଞ୍ଚିବାର ଅଛି ହଁ ମ୍ୟାଡ଼ାମ ହଁ
ଖୁସି ନହେଲେ ବି ଖୁସି ଯାହା କରିବ ଚାଲିବ ଯାହା ଭଗବାନ ଦେବେ।
ଏଇ ଯୋଉ ବେଶୀ ଖରା ପାଇଁ ବୋଧେ ମୋର ଚୁଟି ବହୁତ ଉପଡୁଛି ଆଉ ମୁଣ୍ଡରୁ ବହୁତ ଝାଳ ବାହାରୁଛି ନା ପା ଚିପ୍ ଚିପ୍ ଲାଗୁଛି ପା ଆଉ ବହୁତ ଚୁଟି ଝଡୁଛି ହଁ
ଝଡ଼ଛି କଥା ଆପଣ କହୁନାହାନ୍ତି ଦେଖନ୍ତୁ ସବୁ ଜିନିଷ ଚୁଟି ଝଡିବା ଖରା ପାଇଁ ହୁଏନି, ଚୁଟି ଝଡିବା ତମର ଇ ପ୍ରୋବ୍ଲେମ୍ ପାଇଁ ହୁଏ। ବୁଝିହେଲା, ଠିକ ଅଛି ବାହାରେ ଆଉଟର ଗରମ ଛି। ଆପଣ ଯଦି ପ୍ରପରଲି ଆପଣ ପେଟଟିକୁ ଥଣ୍ଡା ନ ରଖିବେ ସେ ଚୁଟି ଉପୁଡିବ ହିଁ ଉପୁଡିବ। ହେଲା ତ ଆପଣ ସେଇଟା ମୁଣ୍ଡରେ ରଖନ୍ତୁ। ବାହାର ଗରମ ପାଇଁକି ଆଉ ଭିତର ଥଣ୍ଡା ପାଇଁକି ଆପଣ ନା ପ୍ରପର ପାଣି ପିଅନ୍ତୁ। ଠିକ ଅଛି ଖାଲି ହଁ। ବହୁତୁ ପାଣି ପିଅନ୍ତୁ କିନ୍ତୁ ପାଣି ପିଇବାର ବି ଗୋଟେ ଟେସନ ଅଛି। ଆମେ ଦିନକୁ ତିନି ଲିଟର ପାଣି ପିଇ ପାରିବା। ତାଠୁ ଅଧିକ ପିଇ ହବ କି ହବନି। ହେଲା ତ ତିନି ଲିଟର ପାଣିରେ
ହୁଁ।
ଜମ୍ପସନ୍ ଟା କେତେ ହଉଛି ଦେହରୁ ସେଇଟା ବି ଦେଖିବା ଦରକାର। ଆପଣ ଯଦି ବହୁତ ଗରମରେ ରହୁ ଛନ୍ତି ରୋଷେଇ ଘରେ ରହୁଛନ୍ତି ଝାଳ ପ୍ରବଳ ବୋହିବ। ଯଦି ଫ୍ୟାନ ତଳେ ରହୁଛନ୍ତି ଝାଳ କମ ବୋହିବ।
ହଁ ହୁଁ।
ଯୋଉ ପାଣି ତକ ପିଉଚନ୍ତି ଲେମ୍ବୁ ପାଣି ପିଅନ୍ତୁ ବଡି କୁ ହାଇଡ୍ରେଟ ରଖିବ ଠିକ ଅଛି। ଲେମ୍ବୁ ପାଣି ବି ପିଇବେ ତାପରେ ତରଭୁଜ ଯୋଉ ଆମର ତର୍ଭୁଜ୍ ୱାଟରମେଲନ୍ ହେଲା। ପାଣି ଜାଗାରେ ୱାଟରମେଲନ୍ ଜୁସ୍ ଟିକେ ପିଅନ୍ତୁ ସିଏ ବି ବଡି କୁ ବଡି କୁ ହାଇଡ୍ରେ ସନ୍ ଦବ।
ହୁଁ ହୁଁ।
ତାପରେ ଆପଣ ଅରେଞ୍ଜ ଜୁସ୍ ପିଅ ନ୍ତୁ।
ହଁ ଆଉ ମେଲ୍ ହଁ ପଖାଳ ଖାଦ୍ୟ ଖାଇବା ଦରକାର ନା।
ପାଣି ଛାନ୍ସ
ହଁ ପିଇଲେ
ହାସ୍ ହଁ ଛାସ୍ ପିଅନ୍ତୁ ଯଦି ଦି ଗ୍ଲାସ ପାଣି ଜା କେବେ? ଆପଣ ଯଦି ଛାଚ୍ ପିଇବେ ସେ ଆହୁରି ଭଲ।
ଆଚ୍ଛା।
ଆ ଛାଚ୍ ପିଇଲେ ସେ ଆହୁରି ଭଲ। ତ ପା ଖାଲି ପାଣି ପିଇଲେ ହବନି ଦହିଟା ବି ରାତି ରାତିରେ ଦହି ପାଣି ପିଇବେନି।
ଆଚ୍ଛା।
ରାତିରେ କୌଣସି ଡାଇଜେଷ୍ଟେବୁଲ ନୁହଁ। ରାତିରେ ସାଲାଡ ବି ଡାଇଜେଷ୍ଟେବୁଲ ନୁହଁ‌ ଆପଣ ସାଲାଡ ଭଁ ଲଞ୍ଚକୁ କମ କରିବା ପାଇଁ କି ଆପଣ ସେଇଟା କଇପାରିବେ ହେଲା ଠିକ ଅଛି। କିନ୍ତୁ କିନ୍ତୁ ଆପଣ ତାକୁ କଣ କହନ୍ତି ସାଲା ସାଲାଡଟା ରାତିରେ ଖାଇବେନି ହେଲା ସାଲାଡ ଖାଇବେନ ବଡିକୁ ଇଏ ଦବ ରାତିରେ ସାଲାଡ ଖାଇବେନି। ବୁଝିପାଇଲେ? ଅ ହଁ ଅଁ କା କା ଖାଇବେ କାକୁଡିର ପରିମାଣ ଟିକେ ଅଧିକ ରଖିବେ ହେଲା ଗୋଟେ ତରଭୁଜ ଖାଉନାହାଁ ଗୋଟା ତରଭୂଜ ଗୋଟେ କାଟିକି ଖାଇ ଦିଅନ୍ତୁ ସେଇଟା ବି ଆପଣଙ୍କୁ ବୋହୁତ ବେନିଫିଟ୍ ଦବ।
ହଁ ମେଡ଼ମ ଏଚ୍ ଏଇ ହୁଁ।
ଖାଇବ ରାତି ଖାଇବା ଆପଣ ପ୍ଲିଜ୍ ପିଆଜ ଖାଇପାରିବେ ହଁ। ପିଆଜ ଖାଇଲେ ଖାଲି ବଡ଼ି କୁ ହାଇଡ୍ରେଟ୍ କରିବନି ଆପଣଙ୍କ ନିଦ ବି ଭଲ ହବ।
ମ୍ୟାମ୍ ଆମର ଯୋଉ ଅ ପଖାଳ ଖାଇବାଟା ଆ ତି ପଖାଳ ତ ଭଲ ଲାଗେ ପଖାଳ ଯୋଗୁ କଣ ଆମର ଫ୍ୟାଟ ବଢେ କିି? ପଖାଳ ପାଇଁ ଆମର ଫ୍ୟାଟ
ପଖାଳ ଖାଇବାର ବି ଟାଇମିଂ ଅଛି ରାତିରେ ପଖାଳ ଖାଇବେ ନାହିଁ।
ରାତିରେ ପଖାଳ ଖାଇବେନି ଆଛା। ହଁ ଆମର ଏଇ ଖରା ପାଇଁ ଆମେ ପ୍ରାୟ ରାତି ଟାଇମ ରେ ପଖାଳ ଖାଉଛୁ ନା ତ ସେଇଟା ଠିକ ନା ଭୁଲ କହୁଥିଲି ହଁ। ହଁ। ହଁ। ହଁ ହଁ ଟିକେ ଟିକେ ଟାୱାର ଯାଗକୁ ଆସିବେ ମ୍ୟାମ। କିଛି ଶୁଭୁନି।
ଏବେ ଠିକ ଅଛି।
ଟିକେ ଶୁଭୁନି ମ୍ୟାଡାାମ ଟିକେ ଏନି କୁହନ୍ତୁ।
ହଁ ଏ ନେଟୱାର୍କ ପାଇଁ ବୋଧେ ଟିକେ ଶୁଣିବାରେ ଟିକେ ପ୍ରୋବଲେମ ହୋଉଛି ମେମ୍। ହେଲୋ।
ନାଇଁ ମୁଁ ଯୋଉଠି ଆପଣଙ୍କ ସହିତ କଥା ବି ହଉଥାଏ। ସେଇଠି ବି ଅଛି।
ହଁ। ଆଉ ଆପ ଆପଣ କଣ କରିଛନ୍ତି ରୁଟି ନା ପଖାଳ। ରାତିରେ ରାତି ପାଇଁ ଡି
ଜୁସ ଜୁସ କାଇଁ ମୁଁ ସନ୍ଦ୍ୟା ବେଳଠୁ ରୁଟି ପାଇଁ ରୁଟି ସନ୍ତୁଳା।
ରୁଟି ସନ୍ତୁଳା ହଁ।
ରୁଟି ସନ୍ତୁଳା ଆମେ ବି ସବୁ ରୁଟି ସନ୍ତୁଳା ରାତିରେ ଖାନ୍ତି ମୁଁ ସନ୍ଦ୍ୟା ସାତଟା ସୁଦ୍ଧା ସାରିଦିଏ।
ଭଲ ନା ହଁ।
କମଳା ଜୁସ ଜୁସ ପିଇକି ସୋଇ ଜୁସ ମାନେ କ୍ଷୀର ରେ କ୍ଷୀର ନୁହଁ ଓଂଲି ଚୋବେଇକି ଖାଇଲେ ହୁଅନ୍ତା ଗାଜରକୁ ତମେ ଚୋବେେଇକି ଖାଇ ପାରୁନ। କଦଳି କଣ ଚୋବେଇ ଖାଇହବ?
ହଁ ହବନି ସତ କଥା ଆଉ। ଆଉ ଏଇ ଏ ଯୋଉ ଓଷା ବ୍ରତରେ ଆପଣ କଣ କରନ୍ତି ମେମ୍ ଖରା ମାସରେ ଯଦି କିଛି ଓଷା ପଡିଲା କେମତି କରନ୍ତି ବଡି ପାଇଁ
ଜାଣିଲୁ ଉଷା ସତ କଥା କହିବାକୁ ଗଲେ ମୁଁ ଓଷା ବାରବ୍ରତ ଏତେ କରେନି।
ଆଗ ମୁଁ ଟିକେ ନିଜ ଦେହକୁ ଦେଖେ।
ହଁ।
ଆଉ ନର୍ମାଲି ତ ସବୁବେଳେ ମୁଁ ଜୁସ ଉପରେ ହିଁ ପେଣ୍ଡେଡ ଓଷା ବାରବ୍ରତ ବି ସେମତି ଚାଲିଯାଏ ମୋର।
କ୍ଷୀର ପିକି କି ଫଳ ରସ ପିକି।
ହଁ।
ବୋହୁତ ଆଭୋଏଟ୍ କରେ।
କ୍ଷୀରକୁ ଆଭଏଡ୍ କରନ୍ତି ହଁ।
ଟିକେ ରଖିବି।
ଅ ମ୍ୟାମ୍ ଟି କେ ଆଉ ଦୁଇ ମିନିଟ୍ ର-ର ରହି ଯାଆନ୍ତୁ।
ହଁ କହୁନାହାନ୍ତି କୁହନ୍ତୁ କୁହନ୍ତୁ।
ହେଲୋ।
କୁହନ୍ତୁ କୁହନ୍ତୁ ହଁ କୁହନ୍ତୁ କୁହନ୍ତୁ।
ହଁ ମ୍ୟାଡ଼ାାମ ଆଉ ମୁଁ ଗୋଟେ କହୁଥିଲି କି ଓଷା ବ୍ରତ ବି ଖରା ଟାଇମ ରେ ଏବଏଡ୍ କରିବା ଦରକାର।
ହଁ ଓଭିଓସ କଥା ଆପେ ବଞ୍ଚିଲେ ବାପାର ନାଁ। ଆପଣ ଓଷା ବାର ବ୍ରତକୁ ଦେଖୁଥିବେ ବିହୋସ ହେଇକି ପଡ଼ିଥିବେ ଲାଭ କଣ ସେଇ ବ୍ରତ କରି।
ହଁ ମ୍ୟାଡ଼ାମ ଠିକ କହୁଛନ୍ତି। ଖାଇକି ଯଦି ଆମେ କରିବା ଗୋଟେ ଟାଇମ ଖାଇକି ପିକିି।
ଶାଗୁ ଖାଆନ୍ତୁ ଶାଗୁ ପେଟ ଥଣ୍ଡା କରିବ ଶାଗୁ ଖାଆନ୍ତୁ।
ଶାଗୁ ବାଲି।
ବାଲି ଖାଇ ପାରିବେ ମାଣ୍ଡିଆ ଖାଇପାରିବେ। ଆପଣଙ୍କ ମାଣ୍ଡିଆ ଆଉ ଗୋଟେ ଗୋଟେ ଜଉଟା ଆସେ।
ପାଳୁଅ ଖାଇପାରିବେ।
ହଁ।
ବହୁତ ଜିନିଷ ଅଛି ପେଟ ଥଣ୍ଡା କରିବା ପାଇଁ।
ହଁ ମ୍ୟାଡ଼ାମ।
ହେଲା।
ହଁ। ଆଉ ଆଜି ଖରା ବେଳରେ କଣ ରୋଷେ ରୋଷେଇ କରିଥିଲି। ଖରା ବେଳରେ କଣ ରୋଷେଇ କରିଥିଲେ କୋଉଥିଲି?
ଖରାବେଳେ ମୁଁ ତ ସେଇ ପଖାଳ। ଆଉ ଛଚିନ୍ଦ୍ର ଆଳୁ ଭଜା
ହଁ।
ଆଉ ଭଣ୍ଡା ସିଝାଟା ମୋର କମନ ଆଉ।
ତରଭୁଜ ଆଚ୍ଛା।
ହୁଁ।
ଆଉ ଆଜି କି ସନ୍ତୁଳା କ‌ରିଚନ୍ତି?
ଭଣ୍ଡା ସିଝା ପା କହିଲି।
ମଣ୍ଡା ସିଜା ଓହୋ ଅମୃ ତଭଣ୍ଡା ସିଜା ହଁ ହଁ।
ଅମୃତଭଣ୍ଡା ମୋର ଗୋଟେ ସେଇ ସବଜି ଲୌକି ଆଉ ଅମୃତ ଭଣ୍ଡା। ଏଇ ଏଇ ସବଜି ର ମୋର କମନ ଘରେ ଥିବ ହିଁ ଥିବ।
ହଁ।
ମୁଁ ପୁରା ପିତା କରେନି। ଲୌକି ଟା ସବୁବେଳେ କରନି। ଆଇଁଷ ଦିନ ମାନଙ୍କରେ କଣ ଭଣ୍ଡା ସିଝା ଖାଇ ପାରିବେ। କିନ୍ତୁ ଯୋଉ ଦିନ ତମେ ଆଇଁଷ ଖାଇବ ସେଦିନ ତମେ ଲୌକି ଖାଇପାରିବ।
ଆଚ୍ଛା। ଆଉ ଇଏ ଅମ୍ ଅମୃତଭଣ୍ଡାକୁ ଆପଣ କେମିତି ସନ୍ତୁଳା ବନାନ୍ତି ମ୍ୟାମ୍ ମାନେ ଏମତି କେମତି ରା ରାନ୍ଧିଲା ପରିକା ନା ସିଝେଇକି କେମିତି କରନ୍ତି?
ଭଣ୍ଡା କାଟିଦେଲେ ଠିକ ଅଛି ତାପରେ ଛୋଟଛୋଟ କି କାଟିଦେବେ ଆ ଆପଣଙ୍କର ସିଏ ଯୋଉ ରହିଲା ଇଏ ତାକୁ କଣ କହନ୍ତି କଞ୍ଚା କଦଳୀ ତାପରେ ପୋଟଳ ତାପରେ ଆମର ପୋଟଳ ତାପରେ ଆଉ ଗୋଟେ କଣ ନାଁ କ କଖାରୁ ପଡ଼ିବନି ସିଝାରେ କଖାରୁ ପଡ଼େନି। ମିଠା କରିଦବ ଅବାଗିଆ ଲାଗିବ ନାଇଁ ତାପରେ ଆପଣଙ୍କର ବାଇଗଣ ହଁ ବାଇଗଣ ସାରୁ। ଆଳୁ ସାରୁ ବୁଝିପାଇଲ ତ ଏତିକି ତ ଆଉ। ହଁ।
ସିଝେଇ ହଁ।
ସିଜେଇ ଦେବେ ଭୃଷଙ୍ଗ ପତ୍ର ଆଉ ଜିରା ଦେଇକି ବ ପିଆଜ ଟିକେ ଅଧିକ ଦେଇକି ଛୁଙ୍କ ମାରିଦେବେ। ଆଉ ସବୁ ତରକାରୀ ନହେଲେ ଲାଷ୍ଟକୁ ହଁ ଜିରା ଜିରା ଗୁଣ୍ଡ ପକେଇଦବେ ପିଲା ଯଦି ଛୋଟ ପିଲା ଘରେ ଅଛନ୍ତି।
ହଁ ଲୁଣ ହଳଦୀ ଦିଅନ୍ତି। ଲୁଣ ଦିଅନ୍ତୁ କମନ। ହଁ। ହଉ ଠିକ ଅଛି ମ୍ୟାଡାମ। ହଉ ଠିକ ଅଛି। ରଖୁଛି। ଥ୍ୟାଙ୍କୟୁ ହଁ।
ହୁଁ।